ହ୍ୟାଲୋ।
ହଁ।
ହଁ କଟିଗଲା ଭୁଲ ସେ
ଆଚ୍ଛା ଠିକ ଅଛି।
ଏଇଭଳିଆ ଆଉ ସମସ୍ତେ ଘରେ ଭଲ ଅଛନ୍ତି।
ହଁ। ଆଚ୍ଛା ସାଙ୍ଗ କହିଲ?
ହଁ।
ଏଣ୍ଡୁ କୋଉ ସବୁ ଯାଗା ବୁଲିବାକୁ ଯାଇଛ?
ମୁଁ ଯାଇଛି ଧୋଉଳି ଲିଙ୍ଗରାଜ ଧୋଉଳି ଲିଙ୍ଗରାଜ ଆଉ ଏଇ ସବୁ ଜାଗାରେ ଯାଇଛି ଆଉ। ହଁ।
କୋଉ ଜାଗା ବୁଲିବାକୁ ଭଲ ଲାଗେ?
ମତେ ଆକଚୁଆଲ୍ଲୀ ବାହାର ବହୁତ ଭଲ ଲାଗେ ମୁଁ ବାହାର ଦେଶ ଭାରି ଇଚ୍ଛା ଜାଣିଛ ନା ମୁଁ ସବୁବେଳେ କୁହେ ମୁଁ ଯାକୁ ମ୍ୟରେଜ କରିବି ପୁରା ବାହାରକୁ ଯବି ତା ସହ ବୁଲିବାକୁ ଯିବି।
ଆଚ୍ଛା ଏ ବର୍ଷ କେଦାରନାଥ ଯିବ କି ନାଇଁ?
ହଁ। ବହୁତ ଇଚ୍ଛା କେଦାରନାଥ ତ ଡ୍ରିମ୍ ପ୍ଲେସ୍ ମୋ ଡ୍ରିମ୍ ପ୍ଲେସ୍। ଚାଲୁନ ଚାଲ।
ତାପରେ ଥିବ ଶିବ ମନ୍ଦିର ନାଇଁ।
ହଁ ପୁରା ତୁମେ ଯାଇଛ କେବେ?
ନାଇଁ ଯାଇନି ଯିବା ସଙ୍ଗ ହେଇକି।
ହଁ ଚାଲ କିଏ ମନା କରୁଛି ଚାଲ। ହେ ହେ ହେ
ଆଚ୍ଛା କେଦାରନାଥ ର ଯୋଉ
ଉଚ୍ଚତା କେତେ ଏଗା ମାନେ ଏଗାର ହଜାର ସାତଶହ ଫିଫ୍ଟି ନାଇନ କେତେ ଆକା ଆସୁଥିବ? ଓଡିଆ ଇଂଲିଶ ଓ ହଁ ସେଇଟା ନା ଏତିକି ନା।
ଏଗାର ହଜାର ସାତଶହ ଅଣଷଠି।
ଅଣଷଠି।
ଚାଲିକି ଯାଇପାରିବ ତ ଏତେ ବାଟ ଚଉଦ କିଲୋମିଟର ଚାଲିବାକୁ ପଡିବ।
ଜମା ନୁହେଁ, ଜମା ନୁହେଁ ଚାଲିକି ତ ଜମା ଯାଇ ହେବନି ତୁମେ ଯାଇ
ଘୋଡା ଅଛି ଘୋଡା ଅଛି ପାଲି
ହଁ କ ଆମେ ଘୋଡା ପାଲିଙ୍କିରେ ଯିବା ଭଲ ହବ। ଚାଲିଲେ, ଲାଗିଯିବ। ହଁ ଯେ କିନ୍ତୁ ବହୁତ ବାଟ ଲାଗିଯିବ।
ହୁଁ।
ଗୋଟେ ଦିନ ପହଞ୍ଚି ଭାରି କଷ୍ଟ ହବ।
ହଁ।
କହିଲ, କେଦାରନାଥ କଣ ପାଇଁ ଏତେ ଖାସ୍? ହାଲୋ।
ହୁଁ।
ହଁ କେତନ୍ କଣ ପାଇଁ ଖାସ୍ କୁହ?
ଏଇଟା-ଆ-ଆ ବାରଟି ଜ୍ୟୋତିର୍ଲିଙ୍ଗ ଭିତରୁ ଗୋଟେ। ବହୁତ ପବିତ୍ର ସ୍ଥାନ। ସେଥିପାଇଁ ହିଁ ପାସ୍।
ଭଲ।
ହଁ ଏଇଟା ବାରଟି ଜ୍ୟୋତିର୍ଲିଙ୍ଗ ଭିତରେ, ଗୋଟିଏ ବହୁତ ବଡ ପବିତ୍ର ସ୍ଥାନ ମଧ୍ୟ।
ହଁ ପାଣ୍ଡବ ମାନେ ବି ତିଆରି କରିଥିଲେ।
ହଁ ସତରେ ପାଣ୍ଡବ ମାନେ ତିଆରି କରିଥିଲେ।
ହେ ହେ ହ ହ।
ଶିବଦନ୍ତ୍ରୀ କେବେ ଯୁଦ୍ଧ ପରେ ଶିବଙ୍କ ଠାରୁ କ୍ଷମା ମାଗିବାକୁ ଆଉ କିମ୍ବଦନ୍ତୀ ତିଆରି କରୁଥିଲେ।
ଆଚ୍ଛା କିମ୍ବଦନ୍ତୀ କିଏ କହିଲ?
ଆରେ-ଏ-ଏ ଐତିହାସ।
ହୁଁ ହୁଁ। ଗୋଟେ ଷ୍ଟୋରି ଫୋରି କେବେ ଜାଣ୍ ଚ? ଏ ଭୁତ ଭୁତ ଦେଖିଛୁ ନା ଦେଖିନା?
ନା ଦେଖିନି, ନା।
ତମେ ଦେଖିଚ କି?
ହଁ ହା ହା। ମତେ ଆକ୍ ଚୁଲି ଷ୍ଟୋରି ବହୁତ ପସନ୍ଦ୍।
କିଏ, କୋଉପରିଆ ଷ୍ଟୋରି ପସନ୍ଦ ତମକୁ?
ମତେ ଆକଚୁଲି ହରର୍ ଵାଲା।
ହରର୍ ଵାଲା ଷ୍ଟୋରି ପସନ୍ଦ ମତେ ଡର ଲାଗେ ଶୁଣିଲେ।
ମାନେ ସତରେ ଭଲ ଲାଗେ?
ଆଜ୍ଞା। ମତେ ଡର ଲାଗେ ତ ଶୁଣିଲେ ଏହେଁ ଭଲ ଲାଗେ ତ ଡର କଥା।
ହ ଅଁ।
ତମେ ମୁବି ଦେଖିବାକୁ ଯାଏ କି ନାଇଁ? ଭୁବନେଶ୍ୱରରେ ରହୁଛ ମୁବି ଦେଖିକି ଗଲାଣି କେ
ହଁ ଗଲ୍ ଲିଣି। ଦି ଥର।
କମ୍ ମୂଭିି ଦେଖିଛ୍?
ହରର। ଓଡ଼ିଆରେ କଣ ନାଁ ତ? ମନ୍ତ୍ରମୁଗ୍ଧ।
ବୁଟୁ ବୋଉ ଭୂତ ଦେଖିଛ ନା?
ନା ସେଟା ମାନେ ଉଁ ଇଏରେ ଦେ
ପୁରୁଣା ବଟ ମୁୁଁ କାଲି। ହଁ ବଟ ପୁରୁଣା ମୁଭିଟା ବଟ କାଲି ଟିଭିରେ ଦଉଥୁଲା ସେଇଟା। ମତେ ନଜର ଲାଗି ଯାଇଥିଲା।
ରୁହ ଏଇ ଯୋଉ ସେଟା ବର୍ଷେ ଖାଲି।
ହଁ ବେଶୀ ପୁରୁଣା ନାଇଁ ଏବେକାର ବଟ୍ କିନ୍ତୁ କାଲି ଦଉଥିଲା ନା ହେଲେ ସେଥିପାଇଁ କହି ଲି ଆ ଫରନ ମୁଭି ବୋଲି ବୁଟୁ ବୋଉ ଭୂତ।
ଦେଖିଲେ କାଲି ଯଉ ଡରିଲ କି?
ନାଇ ଦେଖିନି।
ଭଲ ଲାଗେ ମୁଭି ତ।
ଭଲ ଲାଗିଲା ମୁଁ ଜଷ୍ଟ ଟିକେ ଦେଖିଛି ସବୁ ଦେଖିନି। ବାସ ଟିକେ ଦେଖିଛି ହାଲକା କରି।
ଓହୋ ।
ତମକୁ କୋଉ ହରର ମୁଭି ଭଲ ଲାଗେ?
ମତେ ମୁଭି ଜୀବନ। ତେଲୁଗୁ ବାଲା
ତେଲୁଗୁରେ କୋଉ ଉଁ ମା ଯୋଉ ହିରୋ ଭଲ ଲାଗେ କହିଲ?
ତେଲଗୁରେ ହିରୋ ମୁଁ ଜାଣିନି ମୁଁ ଖାଲି ଦେଖିଦିଏ ମ ହେ ପ୍ରଭାସ୍।
ଆଲୁ ଅର୍ଜୁନ କୁ ଭଲ ଲାଗେ କି ନାଇଁ?
ହଁ ଭଲ ଲାଗେ ଆଉ ଏବେ ଯେ ଚିପ ମିନିଷ୍ଟର ହେଇଚି। ଏବେ ଯଉ କଣ ତା ନାଁ ଥେଲାପତି।
ହଁ ବିଜୟ ଥାଲାପତି ଏବେ ତ ସେଠି ସେ। ଯୋଉ ଇଏ ଅଛନ୍ତି। ରାଜନେତା ହେଇଗଲେଣି ଆଗେ ଫିଲିମ୍ କରୁଥିଲେ ରାଜନେତା ହେଇଗଲେଣି ସେ।
ହଁ ଉଁ ହୁଁ ମଝିରେ ସେ ଆରେଷ୍ଟ ବି ହେଇଥିଲେ। ଏବେ ହିଁ ଆରେଷ୍ଟ ହେଇଥିଲେ ଦେଢ ବର୍ଷ ତଳେ। ତା ମୁଭି ଯୋଉ ସୁପର ହିଟ ହୋଇ ଥିଲା ସେଥିରେ ଗୋଟେ ଲୋକଟା ଦଳି ଚକଟିରେ ମରିଗଲା ସେଥିପାଇଁ ସିଏ ଆରେଷ୍ଟ ହେଇଥିଲେ।
ମୁଁ ଦେଖେ ଟିକେ ବେଶି ଆଲୁ ଅର୍ଜୁନର ମୁଭି ଟା ମତେ ଭଲ ଲାଗେ। ଆଉ ତ ସେ ଏବେ ଆଙ୍କୁ ମ୍ୟାରେଜ କଲେ ନା।
କାହାକୁ ସେ ତ ମ୍ୟାରେଜ କରିଥିଲେ ତ।
ଉଁ ଯଉ ବିଜୟ ଦେବର କଣ୍ଡା ବିଜୟ ହଁ ସିଏ ତ। ଆଉ ବିଜୟ ଦେବର କଣ୍ଡା ଏବେ ମ୍ୟାରେଜ କଲେନି କି।
ଏ ରସ୍ମିକା ହୁଁ।
ହଁ ରଶ୍ମିତା ମଣ୍ଡନ।
ହ
ରଶ୍ମିତା ମଣ୍ଡନର ମୁଭି ଗୁଡା ଭଲ ଲାଗେ କି ନାଇଁ?
ହୁଁ ଗିତ ଗୋବିନ୍ଦ ଗୋବିନ୍ଦ।
ଗୀତା ଗୋବିନ୍ଦ ମୁଭିଟା ଭଲ ହେଇଥିଲା।
ହଁ ଭଲ ହେଇଥିଲା।
ମୁଁ ବି ଥିଏଟରରେ ଦେଖି। ହୁଁ ଥିଏଟରରେ ଦେଖିବାକୁ ଯାଇଥିଲ ନା କୋଉଥିରେ ଦେଖ ଦେଖିବାକୁ ଯାଇଥିଲ।
ଥିଏଟର ଯାଇଥିଲେ ମାନେ ଏଇଟା ଉଁ ସେ ମାନେ ଫୋନରେ ଦେଖିଛି।
ଗୋଟେ ଗୋଟେ ଫୋନ ରେ ଦେଖିବାକୁ ବି ଭଲ ଲାଗେ।
ଏ ହେଁ ହେଁ ହେଁ ହେଁ। ହଁ ଯାଜପୁର ରୋଡରେ ଫିଲିମ ହଲ ଅଛି?
ରଜରେ କଣ ପ୍ଲାନିଂ ଥିଲା। ରଜରେ କୁଆଡେ କୁଆଡେ ବୁଲି ଯାଇଛ?
ରାଜରେ ପ୍ଲାନିଙ୍ଗ। ସେଇଆବା। ହଁ ଗଡ ଯାଇଥିଲି ଗଡ ଗଡ ମଧୁପୁର। ବୁଲୁଥିଲି ତୁମର କଣ ଥିଲା ପ୍ଲାନିଙ୍ଗ? ତୁମର କଣ ପ୍ଲାନିଂ ଥିଲା। ଇଶି ତୋ ମୋ ଭାଇ।
ଏବେ ଗୋଟେ ବରୁଣ ଭବନ ର କଣ ରିଲିଜି ହୋଇନି? ଏଟା
କପଟେଲେ।
ନା ନା ନା। ଗୋଟେ ବଡ଼ ନାଆଁଟେ।
ତ ତାର ଦିଟା ଗାର୍ଲଫ୍ରେଣ୍ଡ ଥିବେ?
ହଁ ହଁ। କଣ ସେଟା ଜବାନୀ ହେ ତବ ତକ ଙ୍କ ଏମିନ୍ତି ଗୋଟେ।
ହଁ ଭଲ ହେଇଥିଲା ମୁଭି ଟା ଭଲ ହେଇ ଭଲ ହେଇଛି ମୁଭିଟା।
ହଁ ଭଲ ହେଇଛି ଲାଷ୍ଟ କୁ ତାର କେହି ହେବେନି ବନି ହ୍ନା।
ସେ ପ୍ରେଗନେଟେ ଥିବ ସେ ପ୍ରେଗନଟ ଥିବ।
ହଁ ହଁ ହଁ ହଁ। ଆର ଗୋଟେ ପୁଅଟେ ହେଲା ତାରଗୋଟେ ଝିଅ ଟେହେଲା ଲାଷ୍ଟ କୁଜେମିତି କାହାର ହେଇ ପାରିଲାନି। ପୁଅ ଟା ମାନେ ବରୁଣ ଧବନ ଯିଏ ସେ କାହାର ହେଇ ପାରିଲାନି। ସେପୁଣି ଲାଷ୍ଟକୁ ଆଉ ଗୋଟେ ଝିଅକୁ ପଟେଇଛି।
ଆ ହଃ ହା।
ଦେଖିଛ ବୋଧେ?
ହଁ ମୁ ଦେଖ ମାନେ ଇଷ୍ଟା ରେ ଦେକହିଥିଲି ଟିକେ ଟିକେ।
ଯାଇଥିଲୁ ଦେଖିଲଲୁ ଭଲ ହେଇଥିଲା।
ଭଲତ ହେଇଛି ଆଉ। ଏଇଭଳିଆ ଆଉ।
ଆଉ କଣ? ଭୁବନେସ୍ଵରରେ କୋଉ ଜାଗା ବୁଲାବାକୁ ଗଲଣି ନା ଯାଇନ? ଡିଉଟି ତ କରୁଥିବ ଯିବ କେତବେଲେ ଟାଇମି।
ଯିବା।
କୋଉଠିିକି ଯିବା ଧଉଳି?
ଦୋଉଳି ଯିବ ତ ଲିଙ୍ଗରାଜ ଲିଙ୍ଗରାଜ ଟେମ୍ପଲ।
ଯାଇଛୁ ଆଗରୁ କେବେ
ହଁ।
ଭଲଗତନ୍ତୀ।
ପୁରୀ କେତେଥର ଯାଇଛୁ?
ବହୁତ୍ ଥର ଯାଇଛି।
କେତେଥର?
ବହୁତ ଥର ଯାଇଛି, ଗଣିନୀ କେବେ କିନ୍ତୁ ବହୁତ ଥର ଯାଇଛି।
ଆଛା ଭଲ ପଣସ?
ହ ଧୂଳି କେବେ ଯାଇଥିଲ ତମେ?
ହଁ ମୁଁ ଯାଇଥିଲି ତିନି ଚାରି ବର୍ଷ ତଳେ।